ହଁ କଣ କହିବି?
ହଁ ମୁଁ କହିଲି ଏବେ ଆପଣଙ୍କ କଥା ମନେ ପଡିଲା ତ ମୁଁ କହିଲି ଟିକେ କଲ୍ କରିଦିି ଆପଣ ଏବେ ଫ୍ରି ଅଛନ୍ତି ନା କଣ କରୁଛନ୍ତି?
ହଁ ବସିଛି କହୁନାହାନ୍ତି କଣ କହିବେ
ହଁ ତ ଏବେ ତ ଆପଣ ଜାଣିଥିବେ ମାନେ ସମସ୍ତଙ୍କ ପରିବାରରେ ସମସ୍ତେ ମାନେ ତର ଅଲଗା ଅଲଗା ରହିବାକୁ ଭଲ ପାଉଛନ୍ତି କିନ୍ତୁ କଣ ଆମର ଯେମିତି ଆଗରୁ କହିବାକୁ ଗଲେ ପରିବାର ମାନେ ବୁଝେଇଲେ ଦୁଇ ପ୍ରକାର ପରିବାର ରହୁଥିଲେ ଯୋଠ ପରିବାର ଆଉ ଏକ ପରିବାର ଯେମିତି ଆମର ଯୌଥ ପରିବାରରେ କଣ ସମସ୍ତେ ମିଳିମିଶି ଯେମିତି ବାପା ମା ଜେଜେବାପା ଜେଜେମା ବଡ଼ ବାପା ବଡ଼ ମା ଦାଦା ଖୁଡ଼ିୀ ଦାଦା ଖୁୀଙ୍କର ମାନେ ପିଲାମାନେ ଆମ ଭାଇ ଭଉଣୀ ଆଉ ବଡ଼ ବାପା ବଡ଼ ମାଙ୍କର ପିଲାମାନେ ସେମ ବି ବଡ଼ ଭାଇ ଭଉଣୀ ଏମିତି ଛୋଟ ବଡ଼ ଭାଇ ଭଉଣୀ ଆମେ ସମସ୍ତେ ମିଶିକି ମାନେ ସେତେବେଳେ ରହୁଥିଲେ ଆଉ ଏକକ ପରିବାରରେ ଦେଖୁଥିବେ ଏକକ ପରିବାରରେ କେବବେ ବାପା ମା ଆଉ ତାଙ୍କର ପିଲାମାନେ ମାନେ ଏବେ ମାନେ ଜେଜେବାପା ଜେଜେ ମାଙ୍କୁ ବି ମାନେ ସେ ଏକକ ପରିବାରରେ ରଖିବାକୁ ଚାହୁଁନାହାନ୍ତି। ତ ଏବେ କଣ ହଉଛି ନା ଆମେ ସମସ୍ତେ ଚାହିଁଛ ଯେ ହଁ ଆମେ ଏକୁଟିଆ ରହିଲେ ଭଲ ହବ ଆଉ ସୁବିଧାରେ ରହିପାରିବା ସମସ୍ତଙ୍କ ମତ ଅଲଗା ଅଲଗା ଯିହେତୁ କିନ୍ତୁ ଏକକ ପରିବାରରେ ରହିଲେ କଣ ନା ଏକକ ପରିବାରର ଅସୁବିଧାଟା ହେଉଛି। ଯଦି ଜଣଙ୍କର ଦେହ ଖରାପ ହେଲା ଯେହେତୁ ଆପଣ ଜାଣିଥିବେ ବାପା ମାନେ ତ ସେମାନେ ବାହାରେ କାମ କରୁଛନ୍ତି ମାନେ କାହାର ସିନା ଘରେ ରହୁଛନ୍ତି ଯିବା ଆସିବା କରୁଛନ୍ତି କିନ୍ତୁ ବହୁତ ଲୋକଙ୍କର ବାହାରେ ରହୁଛନ୍ତି ମା ଆଉ ଭାଇ ଭଉଣୀ ଧରିନିଆ ରହିଲେ ଆଜି ଧରିନିଆ ମାଙ୍କ ଦେହ ଖରାପ ହେଇଗଲା ତ ତାଙ୍କୁ ଟିକେ ମେଡିକାଲ ନେବାକୁ ବି ପାଖରେ କିହିନାହାନ୍ତି ଛୋଟ ପିଲାମାନେ କଣ ନେଇପାରିବେ କି ନେଇପାରିବେନି କିନ୍ତୁ ଯୌଥ ପରିବାର କଣ ନା ସମସ୍ତେ ମିଳିମିଶି ସାଙ୍ଗ ହେକି ରହୁୁ ମିଳିମିଶି ସାଙ୍ଗ ହେକି ରହିବାର ଫାଇଦା ଟା ହଉଛି ଯେମାନେ ଯଦି ଜଣଙ୍କର ଦେହ ଖରାପ ହେଉଛି ତ ଆହୁରି ଅନ୍ୟ ବହୁତ ଲୋକମାନେ ଅଛନ୍ତି ତାଙ୍କର ଯତ୍ନ କରିବାକୁ ତାଙ୍କର ସେବା କରିବାକୁ ଏମତିକି ଆ ସାଙ୍ଗେ ସାଙ୍ଗେ ମେଡ଼ିକାଲ ନେଇଯିବାକୁ ଜିନିଷବୁ ଏକକ ପରିବାରରେ ହେଯିବ ମାନେ ଯୁଦ୍ଧ ପରିବାର କହୁଛନ୍ତି ମ ଡରି ଯାଉଛନ୍ତି ମା ଭାଇ ଘର ପରିବାରରେ ରହିି ଏତେ ରୋଷେଇ କିଏ କରିବ ଆଉ ଘର କାମ କିଏ କରିବ ବାସନ କିଏ ଧୋଇବ ଏତେ ଝାଡୁ ବୋଛା କିଏ ଲଗେଇବ ଆଉ ଲୁଗାପଟା କିଏ ସଫା କରିବ ଏମତି ବହୁତ କଥାରେ ଡରି ଯାଉଛନ୍ତି ଆଉ ମୋ ମତରେ ଯୌଥ ପରିବାର ଟା ତ ଭଲ ଆଉ ଏକକ ପରିବାର ଟା ବି ଭଲ କିନ୍ତୁ ଅସୁବିଧାରେ ଆଉ କେହି ଆପଣଙ୍କ ପାଖରେ ଛିଡା ହବାକୁ ନାହାନ୍ତି ଆପଣଙ୍କ ମତରେ କଣ କେମିତି ଯୌଥ ପରିବାର ଆଉ ଏକକ ପରିବାର ବିଷୟରେ ଆପଣଙ୍କ ମତ କଣ?
ହଁ ଆପଣ ଯେମିତି କହିଲେ କି ଯୌଥ ପରିବାରଟା ଭଲ ତ ମୁଁ ସେମିତି କହିବି ଯୌଥ ପରିବାରଟା ଭଲ କିନ୍ତୁ ଏକକ ପରିବାରଟା ବି ଭଲ କଣ ପାଇଁ କହୁଛି ଶୁଣନ୍ତୁ କାହିଁକିନା ଯୌଥ ପରିବାରରେ ମାନେ କାହାର ଫ୍ୟାମିଲି ମାନେ ପରିବାର ଭିତରେ କାହାର ମତାମତାନ୍ତର ହେଉଥିବ ଆ କିଏ ମାନେ ମାନ ସୁବିଧାରେ କିଏ ରହିଲେ ମାନେ ମନରେ ଗୋଟେ ହିଂସା ଭାବ ଥାଏ ନା ମାନେ ଝିଅମାନେ ଗୋଟେ ଭଲ ଲୋକ ଭଲ ମାନେ ପରିବାର ଭଲ ପରିବାର ତାଙ୍କ ମାନେ ସେ ଗୋଟେ ଭଲ କାମ କହୁଥିବେ କି ଏ ଏଇଟା ଭଲ ସେ ଗୋଟେ ମାନେ ପରିବାର ଭିତରେ ଗୋଟେ ମାନେ ଫ୍ୟାମିଲି ଯିଏକ ବଡ଼ ହେଉ କି ସାନ ହେଉ କି ମଝି ହେଉ ମାନେ ତିନି ଚାରିଟା ପୁଅକୁ ନେଇକି ନାହିଁ ଗୋଟେ ପରିବାର ଗଠିତ ହେଇଥାଏ ତାଙ୍କ ଫ୍ୟାମିଲି ତାଙ୍କ ପିଲାଛୁଆ ତାଙ୍କ ଏମିତି ସବୁ ନେଇକି ଗଠିତ ହୋଇଥାଏ ତ ମୁଁ ଜଣେ ଆଦି ଭଲ ଜଣେ ଆଦି ପରିବାର ମାନେ ଭଲ ଚାହିଁଲେ ମାନେ ଚାହିଁଲେ କି ଆଉ ମୋ ଦୁଇ ଭାଇ ତାଙ୍କ ପିଲାଛୁଆ ତାଙ୍କର ସମସ୍ତେ ଖୁସିରେ ରୁହନ୍ତୁ ଏଇଟା କଲେ ଭଲ ହେବ ଆମେ ସମସ୍ତେ ମିଶିକି ରହିବା କି ଏଇଟା କଲେ ଭଲ ହ ଆମେ ଏଇଟା ଏଇଟା ରହିଲେ ମିଶିକି ରହିବା ତ ସେମାନେ ତାଙ୍କ ଭିତରୁ ମାଇଣ୍ଡ ଚାଲିଥିବ କି ନାଇଁ ଆମର ଏଇଟା ଦରକାର ନାହିଁ ସେ ଯାହା ହେଲେ ଗୋଟେ କଥାକୁ ନେଇକି ଝିଞଝ ମାନେ କଥାକୁ ନେଇକି କିଛି ନା କିଛି ଗୋଟେ କଥାର ବାହାର କରିବେ ଯୋଉ ଦ୍ଵାରା କି? ଗୋଟେ ରାଗ ଆସେ ମନରେ ଗୋଟେ ହିଂସା ଆସେ କି ମୁଁ ତ ଚାହୁଁଛି ମାନେ ଭଲ ଚାହେଁ ମୁଁ ତ ମାନେ ଭଲ ଚାହୁଁଛି ଆମେି ସମସ୍ତେ ପୁରା ପରିବାର ମିଶିକି ଭଲରେ ରହିବା ହେଲେ ଇଏ ଏମିତି କଥା କହୁଛନ୍ତି ଯେ ମାନେ ପୁରା ରାଗ ହିଁ ଆସୁଛି। ଆଉ ମାନେ ସେ ଚାହୁଁଛନ୍ତି କି ଆମେ ଅଲଗା ଅଲଗା ହେଇକି ରହିବା ବୋଲି ଅ ତ ସେଇଥିପାଇଁ କହୁଛି। କି ମୋ ପର ମୋ ମତରେ ଏକକ ପରିବାରଟା ମାନେ ଠିକ୍ ମାନେ କାହା ଭିତରେ ମାନେ ମତମତାନ୍ତର ନାହିଁ ଅଲଗା ରୁହ କିନ୍ତୁ ମାନେ ଭଲରେ ରୁହ କିନ୍ତୁ ଏମିତି ନୁହଁ କି କା କି କା ସାମ୍ନାରେ ରହିଥିବ କିନ୍ତୁ ମାନେ ୟାର ଏଇଟା ଦେଖିଲା ଇଏ ଏଇଟା ଆଜି ଆଣିଲା ମୁଁ କାଲି ସେଟା ଆଣିବି ସେ ବୁଝିବା ଦରକାର କି ମାନେ ଅଯଥାରେ ଝଗଡ଼ା ଲଗେଇଦେବେ ତାଙ୍କ ତାଙ୍କ ପରିବାର ଭିତରେ କି ଆରେ ତାଙ୍କର ସେଇଟା ଆଣିଲେ ଆମର କାହିଁ ଏଇଟା ଆଣିଲନି ଆରେ ଆଙ୍କର ଏଇଟା ଆଣିଲେ ଆମର କାହିଁ ଏଇଟା ଆଣିଲନି ଆରେ ତାଙ୍କର ଆଜି ଆଜି ତାଙ୍କର ଭଲ ଚାଲିଛି ସେ ତାଙ୍କର ସେଇଟା ଆଣିଲେ କାଲି ତମର ଭଲ ଚାଲିଲା ତୁମେ ସେଇଟା ଆଣିବ ସେମିତି ଦେଖିବାକୁ ତ ପଡ଼ିବ ନା ଆଜି ମୋ ପାଖରେ ପଇସା ପତ୍ର ନାହିଁ ତାଙ୍କର ସେ ଜିନିଷଟା କଲେ ସେଟା ଆମର ଆମର ତ ସେ ଜିନିଷଟା ଅଲରେଡ଼ି ଅଛି ନା ଜଣକରମ ଆମର ଅଛି ଜିନିଷଟା ଆମର ଏବେ ଖରାପ ପରିସ୍ଥିତି ଚାଲିଛି ତାଙ୍କ ଯେତେବେଳେ ଖରାପ ପରିସ୍ଥିତି ଚାଲିଥିଲା ତାଙ୍କ ପାଖରେ ନଥିଲା ତ ଏବେ ତାଙ୍କର ଭଲ ଚାଲି ଛି ଭଲ ସୁବିଧା ସୁଯୋଗ ଚାଲିଛି ତ ସେ ସେଇଟା ସେ କରିଦେଲେ ଆମର ତ ଆମର ତ ଆଗରୁ ହେଇକି ଅଛି ନା ସେ ଜିନିଷଟା ତ ଆମର ଯଦି ଖରାପ ସମୟ ଚାଲିବ ତାଙ୍କୁ ଦେଖିବ ଯେ ସେଇଟା ଭଲଟେ କରିଦେଲେ ଆମେ ତାଙ୍କୁ ଦେଖିକି କହିବା ସେ କାହିଁକି କରିଦେଲେ ଆମେ ଆଉ ଗୋଟେ କରିବା। ତୁମର ସେ ଜିନିଷଟା ଅଛି ତୁମେ ଯଦି ଚାହିଁବ ଆମର ସେ ଜିନିଷଟା ଅଛି ଆମେ ଯଦି ଜିଦିିବାଦ କରିକି ଆମେ ଯଦି ସେ ଜିନିଷଟାକୁ ଆଉଥରେ କରିବା ଆମର ଅନେସେସରୀ ପଇସା ବି ନଷ୍ଟ ଆମର ମାନେ ଘର ଭିତରେ ଅଶାନ୍ତି ବି ସୃଷ୍ଟି ହେବ ସବୁ ହେବ। ସେଥିପାଇଁ ମୋ ମତରେ ଆମର ମାନେ ଯେମିତି ଏକକ ପରିବାରଟା ମାନେ ମୋ ମତରେ ମାନେ ବହୁତ ହିଁ ଭଲ ଏକ ଏକକ ପରିବାର ହେଇକି ସମସ୍ତେ ଅଲଗା ଅଲଗା ରହୁଛନ୍ତି କିନ୍ତୁ ଏମିତି ବି ଏକକ ପରିବାର ଅଛି ମାନେ ସେଇଠି ଅଲଗା ଅଲଗା ଅଲଗା ହୋଇଇକି ରହୁ ଥିବେ କିନ୍ତୁ ସେଇ ଗୋଟେ ଘର ଭିତରେ ଅଲଗ ଅଲଗା ହୋଇକି ରହୁଥିବେ ତାଙ୍କର ଅଲଗାରୁଙ୍କର ଅଲଗାରୁ ତଙ୍କର ଏଠି ଅଲଗା ରସା କଲା ତାଙ୍କର ଏଠି ଅଲଗା ରସା କଲେ ଏମିତି ବି ଚାଲିଛି ମୋତର ଏକକ ପରିବାରଟା ଭଲ।
ହଁ ତ ଏଇ ଆପଣ ଯେମିତି କହିଲେ ମୁଁ ବି ଆଗରୁ କହିଥିଲି ଯେ ସମସ୍ତଙ୍କ ମତ ଆଉ ଏକା ହେି କରିବ କି କାହା ମତରେ ଏକକ ପରିବାର ଭଲ ତ କାହା ମତରେ ଯୌଥ ପରିବାର ଭଲ ଆଉ ଏକକ ପରିବାର ବି ଏଇଆ ଗୋଟେ ଆପଣ ଯେମିତି କହିଲ ସୁବିଧା ହଉଛି ମାନେ କଣ ଆମେର ଯାହା ଥାଉ ନଥାଉ ଆମେ ଆମ ପରିବାରରେ ମାନେ ଖୁସି ରହିପାରିବା କିନ୍ତୁ ଯୁଦ୍ଧ ପରିବାରରେ ନିହାତି ଗୋଟେ ଜଣ ଧରି ନିଆ ଗୋ ସେ ସୁନା କିଣିଲା ତ ଆଉ ଯଉ ବଡଭାଇ ରଣ ଜଣେ ସୁନା କିଣିଲେ କିନ୍ତୁ ତାଙ୍କ ସାନଭାଇ ପାଖରେ ପଇସା ନାହିଁ କିନ୍ତୁ ତାଙ୍କର କଣ ତାଙ୍କ ବଡ ଜା କିଣିଲେ ମାନେ ଭାଇ ଭାଇଙ୍କ ଭିତରେ କିଛି ନହଉ ତାଙ୍କ ସାନ ଯା କିନ୍ତୁ ନିହାତି ମନଦୁଃଖ କରିବ କହିବ କଣ ସିଏ ଏତେ ସୁନା କିଣିଲେ ମୋ ପାଖରେ କିଛି ନାହିଁ ତ ସେଇଟା ଗୋଟେ ଅସୁବିଧା ହୁଏ ଆଉ ଏକକ ପରିବାରଟା ବି ଭଲ ଆଉ ଯୌଥ ପରିବାରର ସୁବିଧା ଏଇଆ ଯେ ହଁ ଆଉ ଜଣଙ୍କର ଆଜି ମାନେ ଗୋଟେ ଅସୁବିଧା ହେଇଛି ଆଉ ଅନ୍ୟ ଦୁଇ ତିନି ଜଣ ଭାଇ ତାଙ୍କ ପାଖରେ ଛିଡା ହେଇପାରିବେ ଆଉ ଏକକ ପରିବାରରେ ବି ମାନେ କଣ କହିଲେ ଅସୁବିଧାଟା ବି ଅଛି। କାରଣ ଆମର କାହା ସାଙ୍ଗରେ କିଛି କାହାଠୁ କିଛି ଆଣିବାର ନାହିଁ କି କାହାକୁ କିଛି ଦବାର ନାହିଁ ଆଉ ନିଜ ପରିବାରରେ ଖୁସି ନିଜ ପରିବାର ଯୋକ ମାନେ ନିଜ ନିଜ ଭିତରେ ଚାଲିଥିବ ତ ଗୋଟେ ସମତୁଳ ଭାବରେ କିନ୍ତୁ ସେମିତି କଣ ଗୋଟେ ହିଂସା ଭାବ ଆସ ସେ ଅଲଗା ଅଲଗା ମାନେ ଏକାଠି ରହିକି ବି ମାନେ ଅଲଗା ମନ ରହିଯାଏ ଯୋଉଟା ଆମେ ଅଶାନ୍ତି ବେଶୀ ବଢେ ତ ଏମିତି ଏକାଠି ରହିକି ଅଲଗା ରହିବା ଅପେକ୍ଷା ମାନେ ଅଲଗା ରହିକି ଏକାଠି ରହିବାଟା ଭଲ ମାନେ ଅଲଗା ବାହାରେ ରହିବେ ଆଉ ଯେତେବେଳେ ପର୍ବପର୍ବାଣିୀ ହେଲା କି କୌଣସି ଗୋଟେ ବିବାହ ଉତ୍ସବ ତାର ଜନ୍ମଦିନ ଏକାଠି ହେଲେ ଖୁସିବାସିରେ ସମସ୍ତେ ଖିଆପିଆ କଲେ ପୁଣି ଯେଝା ଯେଝା ବାଟରେ ଗଲେ ମାନେ ଯିଏ ଯୋଉଠି ଚାକିରି କରିଥାନ୍ତୁ ବା ଯେ ଯୋଉଠି ଅଲଗା ହେଇକି ରହିଥାନ୍ତୁ ଆଉ ଯୌଥ ପରିବାରରେ କଣ ମାନେ ତାଙ୍କର ଗୋଟେ ବଡ ବଡ ହଣ୍ଡା ବସେ ମୁଁ ତ ଏଇଠି ଆମ ପାଖ ଗାଁରେ ଜଣଙ୍କର ପରିବାର ଅଛନ୍ତି ମାନେ ସେ ପଇଁତିରିଶ ଜଣ ଖଣ୍ଡେ ହେଇଯିବେ ମାନେ ପାଞ୍ଚ ଭାଇ ତାଙ୍କ ପିଲା ତାଙ୍କ ପିଲା ମାନେ ଏମିତି ହେଇକି ସେ ପଇଁତିରିଶ ଜଣ ହେଇଗଲେଣି ସେ ତଥାପି ଆଜି ଯାଏଁ ଏକାଠି ଅଛନ୍ତି ତ ଆମେ ଯେତେବେଳେ ସିଆଡେ ଯାଉ ମାନେ ଦେଖୁ ତାଙ୍କର ଗୋଟେ ଗୋଟେ ବଡ ବଡ ହାଣ୍ଡି ଭଳିଆ ବସ ସେ ତ ସେଇଥିରେ ସେ ଭାତ ବସିବ ତାଙ୍କ ସ୍ତ୍ରୀ ଲୋକମାନଙ୍କ ମାନେ ତାଙ୍କର ଦିନରେ ବିଶ୍ରାମ ବି ନାହିଁ ବା ରାତିରେ ଶୋଉଛ ମତେ ଯାହା ଲାଗୁଛି କାରଣ ତାଙ୍କର ଦିନରେ ଏତେ ରୋଷେଇ ସକାଳେ ଜଳଖିଆ କର ତାର ମାନେ ବହୁତ ସାରା ବାସନ ହେଇଯାଏ ସମସ୍ତେ ଭାତ ଖାଆନ୍ତି ତାପରେ ପୁଣି ବାରଟା ବେଳେ ରୋଷେଇରେ ମାନେ ତାଙ୍କ ପାଇଁ ପୁଣି ଭାତ କର କାହାର ଡାଲମା କର କାହାର ସାଧା କର ଏମିତି କରିକି କେତେ ପ୍ରକାରର ରୋଷେଇ ହୁଏ ପୁଣି ଯାହା ସନ୍ଧ୍ୟା ବେଳ ହେଇଥିଲା ତ ଚାହା କର ସନ୍ଧ୍ୟା ଦିଅ ଛୁଆଙ୍କୁ ପାଠ ପଢା ପୁଣି ରାତି ପାଇଁ ବହୁତ ସାରା ରୋଷେଇ ମାନେ ତାଙ୍କର ମାନେ ଯେତେବେଳେ ସେ ବିଶ୍ରାମ ନିଅନ୍ତି ମାନେ ମୁଁ ଜାଣିପାରେନି ଆମେ ଯେତେବେଳେ ମାନେ ସେପଟ ଯାାଉ ମୁ ମାନେ ଯେତେବେଳେ ଦେଖିବେ ସେମାନେ ରୋଷେଇ କାରଣ ଜାଣିଥିବେ ଆମେ ଦୁଇ ତିନି ଜଣ କି ଚାରି ଜଣ ଗୋଟେ ପରିବାରରେ ରହୁଛେ ତ ଆମେ ରୋଷେଇ କରିକି ମାନେ ଏଇ ଯୋଉ ଗରମ ହଉ କି ଯାହା ହଉ ମାନେ ବିରକ୍ତ ଲାଗୁଛି ଏତେ ସମୟ କି ରୋଷେଇ କରୁଛି ପଇଁତିରିଶ ଜଣ ମାନେ ଗୋଟେ ଆମେ ଭୋଜି କଲେ ଛୋଟ ଭୋଜିଟେ ଆୟୋଜନ କଲେ ତିରିଶ ପଇଁତିରିଶ ଜଣଙ୍କ ପାଇଁ ରୋଷେଇ କଲେ ବି ରୋଷେଇଆଟେ ଡାକି ଦଉଛେ ହଁ ଏତେ ପରିଶ୍ରମ କିଏ କରିବ କିନ୍ତୁ ଯୌଥ ପରିବାରରେ ସେମାନେ କଣ ସମସ୍ତେ କରନ୍ତି। ତାଙ୍କର ମାନେ ସେମାନେ କ କାମକୁ ଭାଗ କରିଦିଅନ୍ତି ପ୍ରଥମେ ଯେମିତିକି ତାଙ୍କର ଶାଶୁମାନେ ହଁ ରହିଲେ ପରିବା କାଟିଦେବେ ବା ବାସନ ବାଜିଦେବେ ଆଉ ତାଙ୍କ ବୋହୂ ମାନେ ରୋଷେଇ କରିଦେବେ ଆଉ ଘରର ଯୋଉ ବଡ଼ ପିଲାମାନେ ଅଛନ୍ତି ଛୋଟ ପିଲାମାନଙ୍କୁ ପାଠ ପଢେଇ ଦେବେ ଏମିତି ଭାଗ କରିଦିଅନ୍ତି କିନ୍ତୁ ଯୌଥ ପରିବାରରେ ନା ବହୁତ ପରିଶ୍ରମ କରିବାକୁ ପଡେ ଯେମିତି କିି ସ୍ତ୍ରୀ ଲୋକମାନଙ୍କ ତ ବହୁତ କ୍ଲାନ୍ତ ହେଇଯାଆନ୍ତି କାରଣ ସେମାନେ ଘରର ଦାୟିତ୍ବ ରୋଷେଇ ଘରପୋଛାଠୁ ଝାଡୁ ନେଇକି ସବୁ କିଛି ଆଉ ପର୍ବପର୍ବାଣିୀ ଆ ତ ତାଙ୍କର ଆହୁରି ମାନେ ଚିନ୍ତା ବଢିଯାଏ କାରଣ ଘରଦ୍ୱାର ସଫା କରିବେ ନା ଆହୁରି ପିଠା ପଣା ରହଲେ ତ ବହୁତ ପିଠା ପଣା ହୁଏ କି ରୋଷେଇ କରିବେ। ନା ପିଲାମାନଙ୍କୁ ଅନେଇ ଏ ଏମିତି କରିକି ବହୁତ ଆଉ ଏକକ ପରିବାରରେ କଣ ନା ଏସବୁ ହୁଏନି କାରଣ ସେମାନେ ପର୍ବପର୍ବାଣୀ ହେଲେ ବି ମାନେ ସେମାନେ ଅଳ୍ପ ଲୋକ ତ ଦୁଇତିନି ଜଣଙ୍କ ପାଇଁ ସେ ରୋଷେଇ କରିକି ଦେବେ ତାଙ୍କର ଏମିତି କିଛି ଅସୁବିଧା ହୁଏନି ତ ଆଉ ଆପଣଙ୍କ ମାନେ ସେଇ ଅଞ୍ଚଳରେ କାହାର ଦେଖିଛନ୍ତି କି ଯୌଥ ପରିବାର ମାନେ କେତେ ବଡ ପରିବାର ଅଛି ବୋଲି?
ହଁ ଆମ ଘର ପାଖରେ ତ ବଡ଼ ପରିବାର ଜଣେ ଅଛି କିନ୍ତୁ ଆମ ଘର ପାଖରେ ଯେମିତି ମୁଁ କହିଲି ମାନେ ବଡ଼ ପରିବାର ଥାାଇକିନା ବି ମାନେ ସେ ଏକକ ପରିବାର ପରିକା ଚଳୁଛନ୍ତି କଣ ପାଇଁକି କାରଣ ତାଙ୍କ ଭିତରେ ଗୋଟେ ମାନେ ଏକତା ନାହିଁ କିଛ ନାହିଁ ମାନେ ଜଣେ ଯଦି ଆଗକୁ ବାହରିକି ଏକତା ମାନେ ବଳଦେଖଉଛି ଆଉ ଦିଜଣ ପଛଘୁଞ୍ଚା ଦେଉଛନ୍ତି କି କଣପାଇଁ ଆମେ ତାଙ୍କସହିତ ମିଶିକି ରହିବୁ କଣପାଇଁ ସେ କଣ ଏକୁଟିଆ ସବୁବେଳେ ଭଲକଥା କହୁଛନ୍ତି ଆମେ କଣ କିଛି କିଛି କେତେବେଳେ ଭଲ କଥା କହୁନୁ ଆଉ ତାଙ୍କୁ କଣ ପାଇଁ ସମସ୍ତେ ସବୁ କଥାରେ ୱା ୱା କରିବେ କଣ ପାଇଁ ସବୁବେଳେ ଭଲ ପାଇବେ ଏମିତି ହିଂସା ଭାବ ଗୋଟେ ରହିଯାଉଛି ଯଦି ବଡ଼ ବଡ଼ ବୋହୁ ମାନେ ଘରର ସେମାନେ ଯଦି ଚାହିଁବେ କି ହଁ ଆମେ ଗୋଟେ ପରିବାରଟାକୁ ଏକାଠି କରି ରଖିବୁ ବୋଲି ତ ସେତେବେଳକୁ ଘରର ମାନେ ମଝିଆ ପୁଅ ହେଉ କି ସାନ ହେଉ ଯେ ସେମାନେ କି ମାନେ ଇଏ କରନ୍ତି କି ନାଇଁ ଆମେ ଏଟା କରିବୁନୁ ସେଟା କରିବୁନୁ ଏମିତି ହେବନି ସେମିତି ହେବନି ମାନେ ରିସେଣ୍ଟଲି ମାନେ ଆମ ଘର ପାଖରେ ଜଣଙ୍କ ଘର ତ ତାଙ୍କର ମାନେ ସବୁ ମାନେ ସୁବିଧା ଅଛି କିନ୍ତୁ ସେମାନେ ଯେହେତୁ ଗୋଟିଏ ମାନେ ବଡ ପରିବାରରେ ଗୋଟେ
ହଉ ଟିକେ ଶୁଣନ୍ତୁ ଆଉ ମୋର ଟିକେ ଏବେ କାମ ଅଛି ଟିକେ ରୋଷେଇ କରିବାର ଅଛି ମୁଁ ଟିକେ ପରେ କରୁଛି।
ହଁ ହଁ ଠିକ ଅଛି।